କଣ କଥା ହେବା କୁ କହୁଛନ୍ତି । ଆ ମୋ ଗୋଡ ହାତ ବିନ୍ଧୁଚି ଯେ ।
ଓ ହୋ ଆପଣଙ୍କ ଗୋଡ ହାତ ବିନ୍ଧୁଚି। ମେଡିସିନ ଫେଡିସିନି ଔଷ ଫୋଷଦ ଖାଇଲନି। ଛୁଆ ତିନି ତିନି ଟା ଜନମ କରିଚ କୋଉ କୁଳକୁ ନୁହଁ।
। । ହାଲୋ।
ଔଷଧ ଔଷଧ କଥା କୁହ। ନହେଲେ ଜଡିିବୁଟି ଖାଇବ ଯଦି ଆହୁରି ଭଲ।
। ହଉ ତୁ କୋଉ ବିଷୟରେ କହୁଚ କହିଲେ ଆପଣ। ଆପଣ କୋଉ ବିଷୟରେ ଜାଣିବାକୁ ଚାହୁଁଛନ୍ତି?
ମୁଁ ଏବେ ଜାଣେଇକୁ ଚାହୁଁଛି ଯୋଉ ହଉଚି ଆ ପୋଡ ପିଠା ଟା କେମିତି କଣ ତାର ମାନେ ସାମଗ୍ରୀ କଣ କଣ ଦରକାର ଦଉଛି କେମିତି କଣ ହଉଛି ତାର? ଅବସ୍ଥା ଟା। ସେଇ କଥା ଟା।
ରଜର ପୋଡ଼ପିଠା। ଫାଷ୍ଟ ଚାଉଳ ଭେଦା ହେବ। ଚାଉଳଟା ତାପରେ ଚୂନା ହେବ।
ତାପରେ
ତାପରେ ହାଣ୍ଡି ଟା ଯାଇ ଚୁଲି ଉପରେ ବସିବ। ପାଣି ଟା ଫୁଟିବ ହେଲା। ପାଣି ପରେ ଫୁଟିଲା ପରେ ଲୁଣ ଲୁଣ ପଡ଼ିବ।
ଓହୋ ଏମିତି ତାହାଲେ।
ପରେ ତାକୁ
ଚାଉଳ ଗୁରା ଫୁଟିକିରି ମାନେ ଚାଉଳରା ଇଏ କରିକିରି ଏମିତି ସବୁ ହୁଏ ତାହେଲେ।
ନଡ଼ିଆ ଖଣ୍ଡକଣ୍ଡ କରି ତା ଦେହରେ ପକେଇବ। ଆଉ ହଁ ନଡ଼ିଆଟା ପଡ଼ିବ। କିନ୍ତୁ ଗୁଡ଼ ତା ଦେହ ପକେଇ ଇବ ହେଲା। ଗୁଡ଼ ଦିହରେ ସବୁ କଥା ପଡ଼େ। ଗୁଡ଼ ଦେହରେ ସବୁ କଥା ପଡ଼଼ିବ ପଡ଼ିକି ଫୁଟିଲା ପରେ
ଫୁଟିଲା ତାପରେ ହଁ ତାପରେ ଚୁନା ପଡିବ। ଚୁନା ପକେଇଲ ତାପରେ
ଭଲ ଭାବରେ ତାକୁ ଜନ୍ତି ଜାନ୍ତି ଦେଇକିରି ତାପରେ ପୁରା ଖିଲାଳିଆ କରି ଜନ୍ତି ଯାନ୍ତି କରି ଟିକିଏ ନରମ ହୋଇଥିବ ତାକୁ ଓହ୍ଲାଇ
ହଉ ସେ ଜିନିଷଟା ତାର ଜନ୍ତା ହେଇକି ତାପରେ କରୁଚନ୍ତି?
ଓହ୍ଲେଇଦବା ନା ଜନ୍ତା ହେଇକି ର
ସେଟା କଣ କେମିତି ଯନ୍ତା ହେବ?
ଆଁ?
ସେଇଆତ ସେ ଉଁ ଯୋଉ ଇଏ ଥିବ ନଡିଆ ଗୁଡ ଆଉ ସେ ଯୋଉ ଇଏ ଥିବ ବିରି ଆଣ ଗୋଳା ହେଇ ଚିହ୍ନା ବିରି ପଡ଼ିବନି ତାହେଲେ ଖାଳି ଚୁନା ଚୁନା ଗୋଳା ହେଇକି ତା ସହିତ ଗୁଡ ଗୋଳା ଗୋ ହେଇକି ଶୀ ଗୋ ହେଇକି ରହିଲା ତାପରେ ପଡିଆ ପଡିଆ ତା ପକେଇଲ ତାପରେ ଗୋଟେ ହାଣ୍ଡି ହୋଉ କି ଡେକଚି ହୋଉ କରିଦେଲେ କରିଦେଇକି ବସେଇଦେଲ ନିଆଁ ତଳେ ରହିବ ତାପରେ ତାକୁ ବାହା ପ ମାନ୍ଧି ଫୁନ୍ଧି ମଝିରେ ଥୋଇବ। ତା ଉପରେ ପୁଣି ନିଆଁ ଫିଆଁ ଦେଇକି ରଖିବ ସେ ପୋଡ ପୋଡ ଆଉ ଜନ୍ତା ଜନ୍ତି ଟା କେମିତି ହୁଏ? କଣ ସେଟା ଜନ୍ତା ହବ? କେତେ ତ ଘି ପିଠା ହେଇଚି ଆରିସା ପିଠା ହେଇଚି
ଏଇ ପିଠା ଯନ୍ତା ପୋଡ ଜାଣିନାହାନ୍ତି ଜନ୍ତା ହେଇକି ରହିବ, ଚୁନା ଗରମ ପାଣି ପକେଇି ଚିନା ଗୁଡା ମିଶେଇକି ନଡିଆ ଫଡା ପକେଇକି ଗୋଲେଇ ଗୁଳା ଦେଇକି ଯେମିତି ମଣ୍ଡା ପିଠାଟା ହୁଏ ଜନ୍ତି ଯାନ୍ତିକି ଓହ୍ଲାଇ ଦେବ ତଳକୁ, ଏଇଟା ସେମିତି ଜନ୍ତା ଖାଇକିରି ତଳ ଓ
ଗଢ଼ା ହବ।
ଦିଟା ଯାକ ଜନ୍ତା ହବ ଜନ୍ତା ହେଇକି ବନା ହବ। କୋଉଥରେ ପୁଣି କରାହବ ପୋଡ଼ା ହବ? କେମିତି କଣ ପୋଡ଼ା ହବ ମାଟିରେ କଣ ଅଛି
ଛେଲଟା ହଁ ସେଟା ଆଣିଲେ ପୋଡ ପିଠା ଯୋଉଥିରେ ହୁଏ ସେଇଟା ତା କଦଳୀ ପତ୍ର ଖଣ୍ଡ ଦେଇକିରୀ କଦଳୀ ପତ୍ରରେ ଟିକେ ତେଲ ମାରିଦବ, ପଲମ ପଲମ ପଲମ ଦେହରେ କଦଳୀପତ୍ରର ଖଣ୍ଡେ ତାପରେ ଟିକେ ତେଲ ମାର ତେଲ ମାରିଦକି ସେ ଜନ୍ତା ଜନ୍ତାକୁ ତା ଦେହରେ ଢାଳି ଦେବା ଢାଳି ଦେଇକି ଥାପ ଥାପ ଦେଇ କଦଳୀପତ୍ର ଦେଇ ଦେଇ ପୁରା ନିଆଁରେ। ଓପେରେ ନିଆଁ ଦେଇଦବ, ତଳେ ଜଳା ହବ। ସେ ତାର ଗୋଟେ ପଟ ଜଳା ହେଲେ ସେ ଗୋଟେ ପଟ ତାର ପୋଡ଼ପୋଡ଼ି ହେ ପୋଡ଼ ପୋଡ଼ି ହୋଇଯିବ ଜାଳି କିଛି ସମୟ ଜାଳି ଦେଇ ବନ୍ଦ କରିଦେବ ବନ୍ଦ କରିସାରିଲା ପରେ ତା ପରେ କିଛି ସମୟରେ ଏଇଟା ନୋଉଟେଇ ଦେଲେ ସେପଟଟା ହୋଇଯିବ। ହେଇଗଲା ଆଉ ତାପରେ ହେଇଗଲା ପରେ କିଛି ସମୟ କଣ ତଥାପି ପୋଡ଼ପିଠା ହେବ ଅଧଘଣ୍ଟେ ପରେ। ଆଜ୍ଞା। ଅଧ ଲାଗିବ, ଅଧଘଣ୍ଟା ଲାଗିବ ତାକୁ ଘଣ ଟ ତାପରେ କାଢ଼େଇକରି ତାକୁ ପସ୍ ପେସ୍ କରି
ସାଙ୍ଗେ ସାଙ୍ଗେ ହୁଅନ୍ତୁ ଭଳା ମାନେ କାଲି ଗୋଟେ ଦିନ ରହିବ ତାପରେ କଣ କଣ କରିବେ।
ଜଳିବନ ନ ସେଦିନ ତ କାଟନ୍ତିନି କଟିବେନି। ତା ପରଦିନ କାଟିବା ଘଣ୍ଟାଏ ପରେ କାଟ ନହେଲେ ତାପରେ ସକାଳୁ କାଟ କାଟି କୁଟି ପିସ୍ ପିସ୍ ହବ ହେଲେ ବାରିଆଡ଼େ ଖଣ୍ଡେ ଦିଆହବ ତାପରେ ସମସ୍ତେ ଖାଇବେ ଖଣ୍ଡେ ଖଣ୍ଡେ ଖାଇଲେ ସେଇଟା ସେଇଟା ପୋଡ଼ପିଠା କୁହନ୍ତି। ତାପରେ ସିଧା ଧଳା ଖା ଲେ ପ୍ଲେନ୍ ପିଠା ଗୋଟା ହବ ସିଝା ପିଠା। ତାପରେ ଗୋଟେ ଗୁଡ଼ ପିଠା ହେବ ଏମିତି ରଜରେ ଦୁନିଆ ପର୍ବ ଦନିଆ ପିଠା ପଣା ଭଲ ମ ହବ।
ତମର କି କି ପିଠା
ଆମର କଣ ରଜରେ ସମନ୍ତର ଯାହା ହବ ଆମର ସେଆ।
ହଁ ସମସ୍ତେ ମ ତମର କି କି କଣ କଣ କଣ କହୁଥିଲ ନା?
ତାପିଟା। ଖାଲି ରୁ ଥ ମଟର ତରୀ ବୁଡ଼ା ହେଇଛି ଆଉ। ଏଣ୍ଡରୁ ଫେଣ୍ଣ୍ଡରୁ ରଜରେ ଆମେ ଆଉ କରରୋଇନି। ଅଷ୍ଟମରେ ଏଣ୍ଡୁରି ପିଠା ହୁଏ ଏବେ ସିନା କର ଖାଇଦଉଛନ୍ତି। ଯୋଉ
ହଁ ହଁ ଯଉ ଓସା ବେଳେ ଯୋଉ ପିଠା। ସେମିତି ତାରେ କାକରା ଫାକରା ନା କିଛି କର୍ନଥିବ।
କାକରା ଭଖରେ ଏଥିରେ ସେ ପଦାରେ ଯିଏ ତାଥରେ ଛାଣିକ ଖାଇବା ଖାଇବା। ଫାଷ୍ଟ ରଜ ତ ଚୁଲି ଲାଗେନ ଲାଷ୍ଟରେ ଲାଗେନ ମଧ୍ୟରେଜ ସଂକ୍ରାନ୍ତି ଦିନ।
ଆ ମିଲୁରେ। ପୁରୀ ଫୁରୀ କଣ ଛଣାଛଣି ହେଇଥିଲା ନା କିଛି ହେଇନଥିଲା?
ପୁରି ଫୁରି କରିଛି ମିଠା ତ ଖାଇବନି ପଖାଳ ହଁତ ଯେଉ ମାନେ ଦିନକ ଆଗରୁ ସେ ବାର ଦେଇଥିବ ଶୁଖୁଆ ପୁଡି ବାଡ଼କି ତାକୁ ରଖିଥାନ୍ତି, ତାପରେ ତାଙ୍କୁ ସକାଳୁ ପଖାଳ ଭାତରେ ଖାଆନ୍ତି।। ହ ରାତିରେ ପୋଡିକି ରଖେ ଶୁଖୁଆ ପୋଡ଼ା। ସେଇଟା ସକାଳୁ ଖାଆନ୍ତି ର ଜ ଫାଷ୍ଟ ରଜ ଦିନରେ ବାର ପଡ଼ିଥିଲେ କରି ଖାଆନ୍ତି ଆଉ ବାର ନଥିଲେ କରନ୍ତି ନି।
ହୁଁ ହୁଁ ଏଥର ବୋଧେ ବାର ପଡ଼ି ନଥିଲା?
ହଁ ବାର ପଡ଼ିଥିଲା ରବି ଵାରେ ହେଇଥିଲା। ହ ଲୋକମାନ ଯଉମାନେ ଖାଇବା କଥା ସେ ଶନିବାର ଦିନ କରିଥିବେ ରବିବାରିନ ଖାଇଥିବେ ପତ୍ର ସେ ବନ୍ଧା ହେଇକି? ପୋଡ଼ା ହୋଇକି ଥୁଆହୁଇଥିବ ସକାଳୁ ଝାଡ଼ିଝୁଡ଼ି କରିବା କରିକି ଖାଇବା।
ଆଉ ତମେ ଖାଉଛ ଶୁଖୁଆ ନା ଖାଉନ?
ହ ହଁ । ଓହୋ ନିଦ ମାଇଲାଣି ଲୋ।
ନିଦ ମଲାଣି ଆଉ ପାଞ୍ଚ ମିନିଟ ହେଲାଣି ଏଇ ଛଅଟା ଛଅ ମିନିଟ୍ ହେଇଛି ଆଉ ଚାରି ମିନିଟ୍ ଅଇଛି ଆଉ। ଚାରି ମିନିଟ୍ ସରିବ ଶୋଇ ପଡିିବ ଶାନ୍ତି ରେ ଆଉ। ହଁ ରାତି ନହେଲେ ଶୋଇ ଶୋଇ ନଉଚି। ହଁ ବଇଛି। ଆଉ କଣ କହୁଥିଲା? ମନେ କରିବି ଗୋଟେ କଥା ସବୁଥରେ ମାମଲତି ମାମଲତିରେ କଣ ଠିକ କଥା। ହଁ। କହିବି ଏଇ ଜିନିଷ ଟା କରିବନି କରିବନି ଜିଦି କଣ ପାଇଁ କରିବ ଏଟା କର ହେଟା କର। ବହୁତ କଥା ହଁ । ହଁ ନାଇନ୍ ପଳେଇଛି ତ।
ଆମର
ଯାଉନ ତମର କାଇଁ ପଡୁଛ ସବୁବେଳେ?
ହଁ ନା ତୁ ରଜ କଥା କହ ରଜ ଫା ରଜରେ ପିଠା ଫିଟା ପିଠା ପିଠା ସବୁ ହେଇସାରିଲା ପରେ ଖିଆ ହବ। ଏହିଇସା ଆଇଲେ ନୂଆ ଡ୍ରେସ ପିନ୍ଧା ହେବ, ନ ନୂଆ ଲୁଗା ପିନ୍ଧା ହେବ, ରଙ୍ଗ ଲଗା ଅଳତା ଟିକେ ଲଗା ହେବ। ନେ ଲିଷ୍ଟିକି ଲଗାହେବ, ମେହେନ୍ଦୀ ଟିକେ ଲଗାହବ, ନୂଆ ଚୁଡ଼ି ଲଗାହେବ, ଏମିତି ଲଗା ନେଲପସୀ ଟି ଲଗା ସବୁ ଲଗା ହେଲା ପରେ ସ ରଜ ହେଇକିରି ଛୋଟ ଫଟୋ ଉଠା ହେବ ଫଟୋଟି ଉଠା ସାରିଲା ପରେ ଆଉ ଫଟ ଫଟ ଟେ ଉଠାହବ ମେକପ୍ ଟା ଗେଟପ ନେଇକରି ଫଟାଫଟ ଉଠା ହେ ତାହାଁ ପରେ ଯିଏ ଶାଳକୁ ଯାଇ ଗାଁରେ ଦୋଳି ଖେଳା ହେବ। ଦୋଳି ଖେଳାହବ ଦୋଳି ଖେଳା ଭିତରେ ସେ ପାନ ଖଣ୍ଡେ ଦି ଖଣ୍ଡ ଖିଆ ହେବ।
। ଆଉ ବୁଲାବୁଲି କୁଆଡେ ଯାଇଛ ନାଇଁ ନା ଓ ପାନ ବି ଖିଆ ହଉଛି ତାହେଲେ? ଓହୋ ।
ଏବେ କ୍ଷୀର ଢଳାଇବେ କ୍ଷୀର ଢଳେଇ ଆସିକି ଅରୁଆ ରନ୍ଧା ହେବ ଅରୁଆ, ଡାଲମା, ଖଟା, ପାସ୍ କରିକିରି ଆକୁ ଖିଆ ହବ।
ତା ମାନେ ଓହୋ ଏତେ ସବୁ ଆଇଟମ ସେ ଯାହା ହଉ ଖରାଦିନ ମାନିବାକୁ ପଡିବ ତମେ ଏତେ ସବୁ ଆଇଟମ କରୁ
ସେଦିନ ବି ରଙ୍ଗ ନା ଯଉଁ ସଜବାଜ ହେଇକି ଦୋଳି ଖେଳା ହବ ହେଇ ଗଲା। ଇଏ ରଜ ସଂକ୍ରାନ୍ତି ଗଲା ତାପରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ରଜ। ଥାର୍ଡ ରଜରେ ଚୁଲି ତ ଲଗା ହବନି। ତଥାପି ସେଇ ଗ୍ୟାସରେ ହେଲା ସେ ପିଠାପଣା ଯାହା ସିଝା ଫିଜା ପିଠାପଣା ହେଇ ଖିଆଖୁଇ ହବ। ସେଥିରେ ସଜବାଜ ହୋଇ ଦୋଳି ଫୋଳି ଖେଳା ପାନ ଫାନ ଖିଆ ହବ ନହେଲେ କୁଆଡେ ବୁଲାବୁଲି ଯାଇଁକି ହବ ନହେଲେ ତାପର ତା ଚତୁର୍ଥ ଦିନ। ବସୁମତୀ ଗାଧୁଆ ଭୋରୁ ଉଠି। ତ ଉଁ ମୋର ଗୋଟେ କେ ବୋଲ ଲେପା ହବ ଟିକେ।
ହଁ କରିବ ନା ଆଉ ନ
ପୀଡ଼ା ଟେ ଥୁଆ ହେବ। ମୁଁ ତାପରେ ଶୁଣ ମୋ କଥା ଶୁଣ ପିଢାଟେ ଥୁଆହବ କଳସ ଯ ଉଁ। ଶିରିପତା ଥୁଆହବ ଶିଳିପତା ଉପରେ ସୋରିଷ ଲୁଣ ଭଲ ମନ୍ଦ ଏରାସବୁ ଥୁଆହବ।
ହଁ ପିଳା ଶିଳିପତା ଏଟା କଣ କି କଣ ପାଇଁ ପିଳା ଶିଳିପତା ଥୁଆହବ? ହଁ କଣ ପାଇଁ?
ବର୍ଷକରେ ଥରେ ମା ବର୍ଷକ ଥରେ ମା ଗାଧା ଗାଧାନ୍ତି।
ଅଁ ଗାଧେଇବ ଯୋଉ ମାଟି ମା। ତାପରେ। ତାପରେ ତାପରେ ଆ ବସୁମତୀ ଏମିତି ଗାଧେଇଲା। ଗାଧେଇଲା ପରେ କଣ ହବ ପୁଣି ତା ପରେ? ଓ ଏମିତି ସେମିତି ହଉଛି ଆଉ କଣ କରିବା ଆଉ ହୁଁ। ହଁ ସଇଲାଣିି ସଇଲାଣି ଆଉ ଅଳପ ଅଳପ ଅଛି ଆଉ ସରିଯିବ। ସରିଯିବା ସରିଯିବା ଉପରେ ଚାଲିଛି ଆଉ ଆପଣ କଣ କୁହ କଣ କହୁଚ କୁହ।
ହଁ ହଁ କୁହ। ଅଳ୍ପ ଅଳ୍ପ ସମୟ କଥା ହେଇଚୁ ତୁ।
ସାଇ ମନ୍ଦିର ଯିବ ବୁଲି ବୁଲି ବାକୁ ଯିବ ନା ଯିବ ନାଇଁ? ହଁ ସେମିତି ଦେଇଦିଅନ୍ତ। ଆ ଯିବ ତାହେଲେ ହଁ ଚାଲ ଆଉ ତମେ ନଗଲେ ହବ। ଯୁଆଡେ ପାରୁଚ ବୁଲ ଯେତେ ବୁଲିବା କଥା ବୁଲୁନ କ କରିବ କି ଘରେ ବସିକି ଆଉ ବସିବା ଅପେକ୍ଷା ବୁଲିବା ଭଲ। ହୁଁ ଆଉ ପାଠ ସାଠ ପଢାହଉଛି ନା ହଉ ନାଇଁ। ଓହୋ ପଢାପଢି ଚାଲିଛି ତାହେଲେ। ଆଉ ଲାଇନ କଣ ପଳେଇଥିଲା ଆଇଲା?